ହା କଣ କରୁଚ?
ବସିଛି ଆଉ କଣ କରିବା। ସେ ଦିଟା ନେଇଯାଇଛି ମୁଁ ଦେ ଦେଖିଲି ବୋଲି କିନା ମୁଁ କହିଲି ହାଲୋ
ହଁ।
ତମେ କଣ କରୁଛ?
ପରିବା କିଣିବା ପାଇଁ ଆଉ ପରିବା କିଣିବା ପାଇଁ ଯାଇଥିଲି ଆସିକି ସୋଇଛି।
ଓହୋ ଆ ହା ଆଜି କଣ ଖାଇବାକୁ ନେଇଥିଲ?
ଖାଇଥିଲି ଆଜି ଚିକେନ୍ ଭାତ।
ଓହୋ ଆଉ ଘରେ କଣ କରୁଛନ୍ତି ମା ହେରିକା?
ମୁଁ ତ ହଷ୍ଟେଲ୍ ରେ ରହୁଚି। ତ କୁହ ତାହେଲେ ବାଇଗଣ କିଲୋ କେତେ ଅଛି?
ବାଇଗଣ କିଲୋ ଚାଳିଶ
ଆଉ କଲରା?
କଲରା ହେଲା ସେଇ ଚାଳିଶ।
କଲରା ଚାଳିଶି କଲରା ଚାଳିଶ ଯଦି ମୁଁ କିଣିକି ଆଣିଛି ତିରିଶ ଟଙ୍କା ଦେଇକି ମାନେ କଲରା କିଲକ ଆମର ଏଠି ହାଟରେ ଷାଠିଏ ଟଙ୍କା ଅଛି।
ହାଟରେ ଷାଠିଏ ଦୋକାନରେ ତ ତି ଚାଳିଶ ଟଙ୍କା ବିକ୍ରି ହଉଛି।
ଆଲୋ ମୁ କୋଡ଼ିଏଟଙ୍କା ଦେଇି ଆଣିଲି ନାଁ କଣ ମୋର ବି ମାନେ ପଡୁନି। ଆଉ ଇଏ କାଙ୍କଣ।
ଏଠିକି ଆସିବ ଆଜି।
ଅଧ କିଲେ ଆଣିଲି ନା କୋଡ଼ିଏ ଟଙ୍କା ଚାଳିଶ ଟଙ୍କା ଅଛି।
ମୁଁ ଆମର ବି କାଙ୍କଡ଼ ଏଠି ଚାଳିସି।
ତମର ଚାଳିସି ଆମର କାଙ୍କଡ଼ ହଉଛି ଏଠି ପଚାଶେ ହାଟରେ।
ହାଟରେ ପଚାଶ ଆମେ କାହିଁ ତାହେଲେ ଆମେ ଏଇଠି ଅଧିକା ରେଟରେ ବିକିଦେବା କଥା।
ହଁ ବା ମୁଁ ବା ହାଟରୁ ଆଣିକି ଆଇଲି ହେ ଭଗବାନ ମୁଁ ତ ଲୁଟି ଯାଇଛି ତାହେଲେ।
ମୁବି ପଠେଇ ଦଉଛି ତମ ଲାଗି। ହଁ।
ଯାହା ହଉ ତମେ ତାହେଲେ ବଢ଼ିଆ ପରିବା ଖାଉଥିବ ଆଉ।
କିଛି ନାହିଁ ମତେ ମତେ ଭଲ ଲାଗିଲା ସବୁ ଜିନିଷ ଅଛି। ସବୁ ପରିବା ଅଛି କଣ ନାହିଁ ବୋଲି ମାନେ ନାହିଁ। ଯାହା ସବୁ ପରିବା କଣ? ଯୋଉ ଟମାଟର ବାଇଗଣ ଭେଣ୍ଡି ଅଦା ରସୁଣ ପିଆଜ ସବୁ।
ଆଉ ସନ୍ତୁଳା ଖାଉ କି ନାଇଁ?
ସନ୍ତୁଳା ଖାଅଇ ସନ୍ତୁଳା ମାନେ କଣ କୁହନି ଏଇ ଖାଲି ଅମୃତଭଣ୍ଡା ଆଳୁ। ଅମୃତଭଣ୍ଡା ଆଳୁ ଆଉକିଛି ନୁହଁ।
ତମେ ଅମୃତଭଣ୍ଡା ଖାଅ।
ହଁ ମୁଁ ତ ଅମୃତଭଣ୍ଡା ଖାଏ। ତମେ ଖାଅନାକି ହଁ।
ବଢ଼ିଆ ଆଉ।
ଆଜି ଆମର ହଁ ସାତ ଆ ଟିକେ ରହିଥା ମୋର ଗୋଟେ ହିସାବ କରିଦିଏ। ହ୍ୟାଲୋ ହଁ ଏରେ ନାଇଁ ଏପଟେ ଯୋଉ ଇଏ କରୁଥିଲ ତ ଏଇ ଯୋଉ ଦୋକାନରେ ଜିନିଷ ହରିଆ ସବୁ ଥୁଆହେଇଥିଲା ତ ସେଗୁଡା ସବୁ ରକ୍ଷା ରଖି କରିବା ଆଉ କଣ କରିବା? କାମ ମାନେ ଏତେ ନାହିଁ, ଆମର ବି ଦୋକାନ ଅଛି। ହଷ୍ଟେଲରେ ରହିଲେ କିୁନ୍ତୁ ହଷ୍ଟେଲରେ ରହୁନି ଆଉ।
ହଁ
ଆଉ ତମେ କଣ ଖାଇଥିଲ ସଞ୍ଜବେଳେ? ହୁଁ ସଞ୍ଜବେଳେ କଣ ଖାଇଥିଲ, ସଞ୍ଜବେେଳେ କଣ ଖାଇଥିଲ? କଣ?
ମୁଗ ମଣ୍ଡା ପିଠା।
ହ ମୁଗରେ ଯୋ ମଣ୍ଡା ପିଠା ହୁଏତ?
ହଁ ଜାଣିନ ଓଡିଶାର ପାରମ୍ପରିକ ଓ ସୁସ୍ୱାଦିଷ୍ଟ ପିଠା।
ଆମେ ଖାଇ ଯ ତାକୁୁ ତମେ ଖାଅ ତାକୁୁ।
ଅରୁଆ ଚାଉଳ ରେ ତିଆରି ହେଇଥିଲା ଯୋଉ, ଯୋଉ ମୁଗ ଗୁନ କି ଭଜା ହେଇ କି ଅ ତାକୁ ବାହାରେ ନଉକି ଯନ୍ତଣୀ କରାହେଇଥିଲା ଯୋଉ କଣ କହିଲ ସେ ଯୋଉ ଗୁଡ ପଡିକି ଯୋଉ ହୁରା ହୁଏ ଖା ସ୍ଥା ଟାଇପ ର ଆଉ ଏକୁନା ଯନ୍ତଣୀ କରା ହେଇକି ତା ଭିତରେ ଦିଆ ହେଇକି ହେଇଥିଲା ଆଉ, କେତେ ସୁନ୍ଦର ତମ ମୁଗ ମଣ୍ଡା। ତିଆରି କରି ଜାଣିଛ? ମୁଗଭଣ୍ଡା ତିଆରି କରି ଜାଣିଛ ତମେ?
ହଁ ମୁଁ ନାଇଁ ମୁଁ କେବେ ମୁ ମୁଗ ମଣ୍ଡା ତିନିଟା।
ମୁଗମଣ୍ଡା ତାହେଲେ ତିଆରି କରି ଜାଣିନ ନା। ମୁଗମଣ୍ଡା ପାଇଁ ଅରୁଆ ଚାଉଳ ହଉଛି ୱାନ୍ ପଏଣ୍ଟ୍ ଫାଇପ୍ କପ୍ ନବ ହେଲା।
ନା
ଡାଲି ନେବ ଗୋଟେ ଗୋଟେ କପ୍ ଚିନି ନବ ତିନି ଚାମଚ, ଘିଅ ନବ ଗୋଟେ ଚାମଚ, ଆଉ ଲୁଣ ତ ତମେ ଯେମିତି ଖାଇବ ସେମିତି ହିଁ ନବ।
ହଁ ଅଁ
କୋରା ନଡିଆ ନବ ଏ ଯଦି ନଡିଆ ନ ନେଉଚ ତାହେଲେ ଇଏ ନେଇଯିବ ଆମର କଣ କହିଲ ମୁଗ ମୁଗକୁ ନଳ ଗୁଡ। ଛେନା ଟିକେ ବି ନେଇଯିବ ହେଲା ଗୋଲମରିଚ ଗୁଣ୍ଡ ଗୁଜୁରାତି ଗୁଣ୍ଡ। ତାକୁ ଫାଷ୍ଟ କଣ କରିବ ନା ବତୁରଇକି ଅରୁଆ ଜଳକୁ ଭଲ ଭାବରେ ଧୋଇଦବ। ତାପରେ ମୁଗ ଡାଲି କୁ କଡେଇ ରେ ହାଲକା ଭାଜି ଦେଇକି ତାକୁ ଯେମିତି ରଙ୍ଗ ମାନେ ବାସ୍ନା ଆସିଲା ଯାଏ ତାକୁ ନକି ଭାଜିବ ହେଲା ତାକୁ ଗୋଟେ ଘଣ୍ଟା। ଟା ବତୁରେଇ ଦବ ତାପରେ
ତାପରେ ଦଶ ଟଙ୍କା କା ମାଛି ଦ ମିଠା ମନ ଖାଇ ସାଉଣ୍ଡ ବି ହାଲୋ ହଁ କୁହ?
ନା
ତମର ନେଟୱାର୍କ କଟୁଛି ମୁଁ ତ ଅଛି ଠିକ୍। ହାଲୋ ଗୁଡ଼ା ଗୁଡ଼ା ଗୁଡ଼ା ହଉ ଥା। ହାଲୋ, କେତେ ଅଛି ଶହେ ଚାଳିଶି ଟଙ୍କା ହଁ। ଶହେଚାଳିଶ, ହାଲୋ ହାଲୋ ହାଲୋ ହାଲୋ। ତମ ନେଟୱର୍କ କଟୁଚି ଶୁବୁନି। ହାଲୋ। ଉଁ ଆଠଟା ପନ୍ଦର ହାଲୋ। ହାଲୋ ହାଲୋ।